ହଁ କୁହନ୍ତୁ।
ଦିଦି କଣ କରୁଚ?
ଏଇଟି ଖାଇ ପିଇକି ରେଷ୍ଟ୍ ନଉଚି ଆଉ।
ହଁ ଖାଇ ସାଇଲେଣି?
ହଁ।
ହୁଁ- ହଁ ଦିଟା ବାଜିଲାଣି। ନାଇଁ ଏ ବସିଥିଲି ମୁଁ ଏ- କଣ କରିବି ଆଉ ଖାଇନୁ- ଖାଇନା ଖାଉଚନ୍ତି ଖାଇ ସାଇଲେ ମୁଁ ଖାଇବି ଆଉ।
ଉଁ -ହୁଁ ରୋଷେଇବାସ ସରିଲାଣି?
ହଁ ରନ୍ଧା ବଢା ସରିଲାଣି।
ଅଁ- ହୁଁ।
ଏ ଆଜି ତ ପଖାଳ କରିଦେଇଚି- ହଁ। ଛୁଆ ପିଲା ପୁଅଟା ତ ବାହାରେ ଅଛି ଝିଅଟା ତାର ପଢୁଛି ଆଉ। ଘରେ ଏଇନା ଛୁଆ କେହି ନାହାଁନ୍ତି। ଆମେ ଦିଜଣ ଆଉ ଶାଶୁ ଶଶୁର ମରିଯାଇଚନ୍ତି।
ଓହୋ ଏକୁଟିଆ ଅଛ ଏଇନା?
ହଁ- ହଁ।
ଓହୋ।
ଆଉ ତୁ-ତମେ କଣ କରୁଚ? ବସିଚ।
ହଁ ଟିକେ କାମ ଦାମ ଛିଡେଁଇକି ବସିିଚି ଆଉ। ଦଉଚି ଟିକେ ଟିଭି ଦେଖୁଥିଲି ଟିକେ ଆଉ ନିଉଜ୍ ଟିକେ ଦେଖୁଥିଲି।
ହଁ ଆଉ ବ- ତମ ଆଡ଼େ ବର୍ଷା ଫର୍ଷା କଣ କେମିତି ହଉଚି?
ନା ବର୍ଷାତ ନାହିଁ ଆଉ।
ଆମ ଆଡେ ଆଜି ବର୍ଷା ନାଇଁ କିନ୍ତୁ ସଖାଳେ ତ ପୁରା ମେଘୁଆ କରିଥିଲା ପୁଣି ଏଇନା ଖରା ଦେଖେ-ଦେଖେଇଚି ଆଉ। ହଁ -
ଦେହ ପା ଭଲ ଅଛି ସବୁ?
ହଁ ଦେହ ପା ଭଲ ଅଛି। ଏଇଠୁ ତ ଯାହା ଦେହ ପା ଏଇଠୁ ବ- ଖରା ଦିନିଆ ଖରା ହେଇଚି ବର୍ଷା ଦିନ ହେଲେ ସବୁ ଥଣ୍ଡା ଜରରେ ପଡିବେ। ଏଇ ଏ ଖରାଦିନେ ଯେତେକ ପାଣି ଫାଣି ପିଇଥିବେ ଯୋଉ ଗାଧୁଆ ପାାଧୁଆ କରିଛନ୍ତି।
ହୁଁ
ବର୍ଷା-
ହଁ
ଆଉ କଣ?
ହଁ ମୁଁ ଆମ ବାରିରେ ସବୁ ଲଗେଇଚୁ ଆଉ ସବୁ ଗେଣ୍ଡୁ ଫୁଲ ଅ- ହଁ ଲଗେଇଚୁ ଗେଣ୍ଡୁଫୁଲ ଆଉ ମନ୍ଦାର।
ଗେଣ୍ଡୁ ଫୁଲ କଣ ଗେଣ୍ଡୁ-
ହଁ ହାଇବ୍ରିଡ୍ ହାଇବ୍ରିଡ୍ ଲଗା ହେଇଛି ଫୁଲ୍ ଫୁଟୁଛି ଗୋଟେ ଗୋଟେ ଆଉ।
ହଁ ହଁ
ହୁଁ ଆଉ ରଜନୀଗନ୍ଧା ଲଗାହେଇଛି ଏମିତି ସବୁ ପରିବା ବି ଟିକେ କି- କିଛି ଲଗା ହେଇଛି ବାଇଗଣ ଟମାଟୋ ଏମିତି ଲଗା ହେଇଛି ଲଙ୍କା ଲଙ୍କା।
ହଁ ଆମର ତ ବାଇଗଣ ଟମାଟୋ ଲଙ୍କା ଫଙ୍କା ଲଗା ହେଇଥିଲା ଯେ ଜଟିଆ ବସିକି ଖାଇଦେଲା ଆଉ।
ଆଉରି ଲଗା ହେଇଛି।
ହଁ ଜଟିିଆ ତ ଯୋଉଠିି ବସିବ ଥରେ ବସିଥିବ ଫୁଣି ଆସିକି ପସିବ।
ହଁ ସିଏ ଆଉ ଛାଡିବ।
ହଁ ବା ଟିକେ ଯେମତି ନେଳି ଦେଖାଯିବ ହଁ ସବୁ ଖାଇଯିବ। ନେଳି ପଡିଯିବନି ଯେ ପତ୍ର ବାହାରିଲା ବେଳକୁ ସେ ପୁଣି ଆସିକି ଖାଇବ। ଆଉ ତମ ଶାଶୁ ଶାଶୁର?
ନା ଶଶୁ ଶାଶୁ ନାହାନ୍ତି ଶ୍ୱଶୁର ଅଛନ୍ତି।
ସନ୍ତୁ।
ଖାଇକି ଟିକେ ରେଷ୍ଟ ନେଇଛନ୍ତି ଆଉ ଏବେ ଆଉ।
ହଁ ଆଉ ପୁଅ ଝିଅ।
ପୁଅ ଦି ଜଣ ଙ୍କେ ପଢୁଛନ୍ତି ଜଣେ ଇଞ୍ଜିନିୟରିଂ ପଢୁଛି ଆଉ ଜଣେ ପ୍ଲସ ଟୁ ସାଇନ୍ସ ପଢୁଛି। ବାବୁ ତାଙ୍କର ଚାକିରି କରୁଛନ୍ତି ଆଉ। ହଁ।
ଆମ ଝିଅ ଟା ତ ପ୍ଲସ ଟୁ ସାଇନ୍ସ ଇର ସେକେଣ୍ଡ ଇୟର ଆଉ।
ଓହୋ ଆ ହୋ ଭଲ ପଢନ୍ତୁ ଝୁଆର।
ହଁ।
କୋଚିଂ ଫୋଚିଂ ଛାଡୁଛ?
ନାଇଁ ଏକାଥରେ ସେ ତାଙ୍କର ସେ କଲେଜରେ ସବୁ ଅଛି ହଷ୍ଟେଲରେ ରହୁଛି ତ। ଏ ସମସ୍ତେ
ହଁ ହଁ ଆଉ ଛୁଆ ଏବେ କଲେଜରେ ବି ଭଲ ପଢା ପଢଉଛନ୍ତି ଆଉ।
ସେ ବାଟୁହିବାଟେ ନେଇ ଛୁ କାହିଁ ଏତେଟ ଯିବା ଆସିବା କଉଁ କରିବା ସେ ରହିଯ ସେଠି। ଏ ରଜକୁ ତ ଆସିଥିଲେ ହଁ। ହଁ ରଜକୁ ତ ଆସିଥିଲେ ଯେ ତାକୁ ନେଇକି ଆଜି ଛାଡିକି ଆଇଲେ ଆଉ। କାଲିଠୁ ଯିବା କଥା କାଲି ଗଲାନି ଆଜି ଗଲା ହେରି ଆଉ।
ହଁ ଯାହା ହଉ ଆଉ କଣ ତମ ଗାଁରେ ସବୁ ପର୍ବପର୍ବାଣି ହୁଏ।
କଣ ପର୍ବ ପର୍ବାଣି ରଜ ତ ଏବେ ତ ରଜ ତ ଯାଇଛି ଆଉ।
ହଁ ଆଉ ଲକ୍ଷ୍ମୀ ପୂଜା ଦୁର୍ଗା ପୂଜା ସବୁ ହୁଏନା ନାଇଁ?
ହଁ ଆମର ଏଠି ଦୁର୍ଗା ପୂଜା ପ୍ରସିଦ୍ଧ ନା ଆଉ ଆମ ଏଇ ଗାଁରେ ହଁ ହଁ ହ। ଦୁର୍ଗା ପୂଜା ପ୍ରସିଦ୍ଧ ବା ଏଠି ବଳଦ ଦୁର୍ଗା ପୂଜାରେ ବେଶୀ ପ୍ରସିଦ୍ଧ ହଉଛି କଣ ବଳଦ ଯିବାଟା ବଳଦଜ ପୂଜା ହୁଏ ହଁ।
ହ ହଁ। ଆ ହଉ ଡାକିବ ଆମକୁ ଡାକିବ ଏଥର ଆମେ ଯିବୁ।
ହଁ।
ଭଲ ମିଠା ଫିଠା ସବୁ କରିଥିବ ନା ଆଉ।
ହଁ ହଁ ଆ ଦୁର୍ଗା ପୂଜା ତ ଲୋକ କୁଣିଆ ପୁରା ଫୁଲ ଘର ମାନଙ୍କେ
ଆମେ ଗୋଟେ କୁଣିଆରେ ଯାଉଛୁ ବୋଲି ତମେ ଜାଣିବ ଆଉ
ହଁ।
ଆଉ କଣ ପିଠା ପିଠା ପଣା ଶିକିଛ।
ମୁଁ ମୁଁ କିଛି ମୁଁ ଏଇ ସାଧା ଏଇ ବରଫରା ସୁଜି ପିଠା ଏଇଟା ଯାହା କରି ଜାଣିଛି।
ଯ ଆଉ ଶିଖିଛ ତ ଆଉ କଣ।
ହଁ ଆଉ ମୋ ବଡ଼ ଯା ସବୁ ଜାଣିଛନ୍ତି ସେତକର ତାଙ୍କର ଇଏ କରୁଛନ୍ତି ଆଉ
ହଁ ଭଲ
ହୁଁ ହଁ। ହଁ ଯାହା ସବୁ ଜାଣିଛନ୍ତି।
ହ ହ।
ସିଏ ସେମିତି ବଞ୍ଚିଥାନ୍ତୁ ସେମିତି ସବୁ ଜିନିଷ କରୁଥାନ୍ତୁ।
ଆ ହଉ ଯାହା ହଉ ଗୁଟେ କେତେ ମାନେ ଭଲ ପାଇବା ତମର ଅଛି ନା ଆଉ।
ହଁ।
ଏ ଜଣଙ୍କ ଭିତରେ ଆଉ।
ହୁଁ ଏଇନା ତ ହେଲାଣି କେତେଟା ଦିଟା ବାଜିଲା ଏଇ ଦିଟାଠୁ ମେଘ ବର୍ଷା ଉଠେଇବ ଆଉ।
ହଁ
ହ ମେଘ ଉଠଉଛି ଏତିକିବେଳକୁ ଉଠଉଛି।
କଣ କହିଲ?
ମୁଁ କହିଲି ମେଘଟା ଏତିକି ବେଳକୁ ଉଠଉଛି ବର୍ଷା ଟା।
ହଁ ସବୁଦିନ ଏତେବେଳକୁ ଉଠଉଛି କିନ୍ତୁ ବର୍ଷା ବି କିଛି ହଉନାହିଁ। ବର୍ଷା ତ କିଛି ହଉନି ଖାଲି ବର୍ଷା ଉଠଉଛି କୁଆଡେ ଯାଉଛି। ଯୁଆଡ଼େ ହଉ ଆଡେ କୁଆଡ଼େ ବର୍ଷା ହବ କି କଣ ହବ।
ହଁ।
ଓ ହଁ
ଏ କାଆଳିଆ ସଖାଳୁ ଓଳି କାଆଳିଆ କରିଦଉଛି କାଆଳିଆ କଲା ପରେ ଏଇ ଯୋଉ ଖରା ବେଳକୁ ଟିକେ ଖରା ଫିଟେଇ ଦଉଛି ଖରା ଟା ଫିଟଉଛି ଗୁଳି ଗୁଳି ବେଷି
ହୁଁ ଗୁଳୁଗୁଳି ଟା ଟିକେ ହଉଛି ଆଉ କରେଣ୍ଟ ତ ଖାଲି ଯାଉଛି ଆସଛି ଯାଉଛି ଆସଛି ଆଉ।
ବାଦାମ ଲଡୁରା କରିଥିଲି ଝିଅ ପାଇଁ ଆଉ।
ବାଦାମ ଲଡୁ ବି ଆସିଛି।
ହଁ।
ଆଜ୍ଞା କରୁଛ ବାଦାମ ଲଟୁ ଟିକେ କହିଲ।
ଏଇ ଗୁଡ ଟାକୁ ଉଖୁଡା ପାଗ ଧରିକିରି ବାଦାମ ଟା ଭାଜି ଦବା ଆଗେ।
ହଁ।
ଭାଜି ଦବ ଭାଜି ଦେଇକି ଚୋପା ଫୋପା ଛଡେଇକିରି ଗୁଡ ପାଗ କରିକିରି ଉଖୁଡ଼ା ଦବ। ହାତରେ ଯୋଉ ଏ ଯୋଉ ଟିକେ ଅଠାଳିଆ ଅଠାଳିଆ ହେଲେ ପାଣିରେ ପକେଇଦେଇକି ଅଠାଳିଆ ଅଠାଳିଆ ହବ।
ହଁ
ତାପରେ ବାଦାମ ଟା ପକେଇକି ଛନ୍ତି ଦବ ଆଉ ହଁ।
ହୁ ହୁଁ ତାପରେ ଗୋଲଗୋଲ ଲଡୁ ତିଆରି କରାହବ। ହଉ ତମ ରାଶି ପକାଅ ନା ଖାଲି ବାଦାମ ପକାଅ।
ବାଦାମ ରାଶି ଦି ଟା ଯାଙ୍କ।
ହଁ ହଁ ହଉ ସେଇଟା କଲେ ଟିକେ ଭଲ ଲାଗିବ ଆଉ।
ଏଇଟା ମିଶେଇକି ମୁଁ କରିଦେଇଥିଲି ଅଳ୍ପ କରିଥିଲି ଖାଲି ରାଶି ଲଡୁ ଟା। ଆଉ ବାଦାମ ରାସିି ମିଶେଇକି କରିଦେଇଥିଲି।
ଆଉ କଣ ଶିଖିଛ? ଚୁଡା ଲଡୁ
ନାଇଁ ସେରା କଣ୍ଣଚୂଡା ର
ଖାଲି ବାଦାମ ଲୋଡୁ କରୁଚ।
ହଁ ଖାଲି ବାଦାମ ଲଡୁ କରି ଏ ଝିଅ ନବା ପାଇଁ କଲେଜ କୁ କରିଥିଲି।
ଓ ହଁ ଛୁଆ ପିଲାଙ୍କ ପାଇଁ ତ ସବୁ ଆଉ କଣ।
ହଁ ଆଉ କଣ।
ଆଉ କଣ କୁହ?
ଏବେ ଶାଗ ଖଡିଥିଲୁ ମୁଗ ଡାଲି ପକେଇକିରି।
ହଁ।
ସେରା ପକେଇଥିଲୁ ସେରା ଖାଇଲୁ ସକାଳୁ ଓଳି ଆଉ
ଆଉ କଣ ତରକାରୀ ପତର କଣ କରିଛ ଟିକେ କୁହ?
କଣ ସେ କାକୁଡ଼ି ଆମ୍ବ ଆଜି ଛୁଆଓରା କେହି ନଥିଲେ ତା ବାପା ତ ଯାଇଥିଲେ ଝିଅଟାକୁ ଛାଡ଼ିବା ପାଇଁ। ମିଶେଇକିନା ଖାଇ ଦେଇଛୁ ଆଉ କଣ କରିନି ଆଜି କିଛି।
ହଁ
ଗଲା ଭାରି ସକାଳୁ ସାତଟା ବେଳକୁ ବାହାରିକି ଗଲେ।
ହଁ ବାବୁ ପଳେଇିଲେ ଝିଅକୁ ନେଇବାକୁ। ହଷ୍ଟେଲ୍ ରେ ଛାଡିକି ଆସିବେ।
ହଁ
ଉଁ ହୁଁ
କଣ ଏଇରା ଇମତି ତ ଚାଲିଛି ଆଉ
ହଁ
ପିଜୁଳିୁଉରା ପାଚିଚି ଅଛେ ଯେ ସେରା ମୁଁ ଟିକେ
ତମ ପିଜୁଳି ଗଛ ବି ଅଛି?
ଏଇନା ବର୍ଷା ଦିନ ଟା ଯାହା ପିଜୁଳି ଅଧିକ ହଉଛି ସେରା ପାଚୁ ଚି ସେରା ଆଜି ବହ ତୋଳିଥିଲୁ ଅଧିକ ଖଣ୍ଡ ଖାଇଲୁ ଏଠୁ ଏଇନା ଜଣେ ଆସିଥିଲା ଯେ ସେ ନେଲା ମେଞ୍ଚାଖଣ୍ଡେ ପାରିକି ମୁଁ କହିଲି ନେଇଯା। ଏ ଗଛରେ ରହି ଚଢେଇ ଗୋରେ ଖୁମ୍ପିକି ଖାଇ ଦଉଛନ୍ତି।
ହଁ
ହଁ
ଆଉ ତମ ବାରିରେ ଆଉ କଣ ଅମୃତ ଭଣ୍ଡା ଗଛ ଲଗେଇଛ ନାଇଁ?
ହଁ ଅମୃତ ଭଣ୍ଡା ଲେମ୍ବୁ କାନ୍ଧିଆ ସେରା ସବୁ ଅଛି ଆଉ। ଲେମ୍ବୁରା ତ ତୋ ବହେ ନେ ତୋଳି ତୁଳା ସାଇିଲୁଣୁ ଆଉ ଅଳ୍ପ ତଥାପି ଅଛି ମେଞ୍ଚେ ବଡ ବଡ ଇ ବଡ ଲେମ୍ବୁ ଟା ଛୋ ଦେଶୀ ଲେମ୍ବୁଟାରୁ ଖଟା।
ଓହୋ ଗଙ୍ଗା କୋଳିଆ ଲେମ୍ବୁ
ହୁଁ ହୁଁ ହୁଁ ସେ ଲେମ୍ବୁ ଟା
ଆମର ତ ସେଇ ଲେମ୍ବୁରା ସାତ ଆଠଟା ଗଛ ଅଛି।
ଏରା ବିକି ଦେଇଥିଲେ ଭଲ ହେଇଥାନ୍ତା। ଏହରା ରହିଲେ ହଁ ସେବା ନେଇେ ଯାଉଛନ୍ତି। ଆଉ କଣ ହବ ଗଛରେ ରହିକି।
ନା ଆମର ବା ବିକୁନା ଆମର ସମସ୍ତେ ମାଗି ମୁଗାକି ନିଅନ୍ତି। ଯାହାକୁ ଯେମିତି ଦେଇ ଦୁଆ ଦଉ
ହେରା ବନ୍ଧୁବାନ୍ଧବ ଘରକୁ ଅଧିକ ଦେଇଦଉ।
ହଁ ଆ ଲେମ୍ବୁ ଆଚାର କରୁନ
ଏରା ମତେ ଆସିବନି ହେରାତ ସେରା ପିତାଳିଆ ଲାଗିବନି କି କିମତି ପାଗ ନହଲେ
ହ ଲେମ୍ବୁ ଟା ଟିକେ ସିଝେଇ ଦେଲନି ଲେମ୍ବୁଟା ସିଝେଇ ଦେଇକି କରିବ ପିତା ଲାଗିବନି
ଗୋଟା ସିଝେଇ ଦଉଛନ୍ତି ନାଇଁ
ତାପରେ ଟିକେ ଥଣ୍ଡା କରିକି ତାକୁ କାଟିକି ଆଚାର କରିଦବ ସେ ଜାର ରେ କାଚ ଯୋଉ ଜାରେ କି ନା ପୁରରେଇ ଦେଇକି ସବୁ ସୋରିଷତେଲ ସବୁ କଞ୍ଚା ଲଙ୍କା କାଟିକି
ହଁ।
ଲୁଣ ଫୁଣ ଗୋଳେଇ ଦେଇକି, ମସଲା ଗୋଳେଇ ଦେଇକି ପୁରରେଇଦବ ଆଉ। ପୁରା ଦେଇ ଖରାରେ ଶୁଖେଇ ଦବ। ସେ ପୁରା ବଢିଆ ଲେମ୍ବୁ ଆଚ
ସେ ତ ଏଇ ଦିନରେ ଲେମ୍ବୁଟା ହେଲା ଯେ, ଖରା ହିଁ ନାହିଁ। ଆ ଲେମ୍ବୁ ଟା କଷିତା ବିର କଲେ ତ ବେଶି, ହଁ ପା। ସେଇଥିପାଇଁ ମୋର ଇ୍ଛା ହେଲାନି କରିବା। ନହେଲେ ଯେତିକି ଅଛି ବି ଗଛରେ ଏଇନା ଗୋଟେ ଜାରରେ ପୁରେଇ ଦେଲେ, ଜାରେ ପୁରେ ହଅନ୍ତ।
ଆହା, ଆ-ଆମ୍ବ ଆଚାର କରିଛନା ନାଇଁ?
ଆମ୍ବ ଆଚାର, ଆମ୍ବ ସଢା ଦିଟାଙ୍କୁ କରିଦେଇଛୁ।
ଆଉ, ତମ ଆଡେ ବୋଧେ ବେଶି ଆମ୍ବ ଆଉ।
ହଁ, ଆମ ପଟେ ଆମ୍ବ।
ଆ-ଆ ସେଇଥିରେ ଆଉ। ଆଉ, ଏବେ ଆଉ ପଣସ ଅଛି ନା ନାଇଁ ତମ ଆଡେ?
କଣ କହିଲ?
ପଣସ ଅଛି ନା ନାଇଁ?
ହଁ, ପଣସ ଟା ଆଣିଥିଲି ଯେ, କେହି ଛୁଆ ଖାଇଲେନି। ମୁଁ ମେଞ୍ଚେ ମେଞ୍ଚେ ଖାଇଲିି ଯାହା ଯେଁତି। ମଞ୍ଜି ଗୁରାକୁ ବାହାର କରିକିରି ଖଡା ପଣସ ମଞ୍ଜି ଏ ସବୁ ଦିଥର ତିନିଥର ଖଣ୍ଡେ ଭାଜିିଦେଲି। ମୁଁ କଣ? ହଁ ହଁ ହଁ ମସଲା ବାଟ୍ ଟଣ ସୋରିଷ, ରସୁଣ, ଜିରା, ଶୁଖିଲା ଲଙ୍କା, ସେ ପିଆଜ ଦେଇକି ବାଟ୍ -
ହଁ, ମୁଁ ଆକ୍ଚୁଆଲି ସତରେ ସେଇ ଜିନିଷଟା ମୁଁ ଜାଣିନି।
ହୁଁ, ଆଉ।
ନା ମୁଁ କେବେ ବି କରିନି? ମାନେ ଆଗେ ସିଝେଇ ଦବ ନା କଣ?
ନାଇଁ। ଏଇ ଫୁ ତେଲ ଫେଲ ଦେଇ ସନ୍ତୁଳି ଦବ ତା ବାଟଣ ଦବ ପୁଣି ପଛଅଳକୁ ଫୁଟେଇ ଦବ ଆଉ।
ଅହ ଏମିତି! ମୁଁ ସତ ସତଆ ବି ଜାଣିନଥିଲେ ଯେଟା ଏମତି କରା ହୁଏ ବୋଲି।
କିନ୍ତୁ, ଏଇ ଯୋଉ ପଣସ ମଞ୍ଜିଟା ବହୁତ ଭଲ ଲାଗିବ। ତକ୍ -
ଯା ହଉ ତମେ ଟିକେ କହିଦେଲ। ମୁଁ ଯେତେବେଳେ ପଣସ ମଞ୍ଜି ହବ ଏମିତି କରିବି ଆଉ। ଭା ଯିକି ଭାଜିବି ଆଉ, ମସଲା ଦେଇକି ଆଉ। ଆହ! ଆଉ- ଆଉ କଣ କହିବ? ହଁ ହଉ, ହଉ ହଉ।